କଣ କରୁଛ ମୁଁ ଡାଲି ପଘାରୁଛି। ତମେ?
ଏଠି ବସିଥିଲି ଆଉ ତମେ? ଏଇପା ରୋଷେଇ କରୁଚି ଓହୋ। ଓହୋ ଆଉ କଁ ଖାଇଁଚ? ମୁଁତ ଖାଇଥିଲି ଦିନରେ ଭାତ ଆଉ ସାରୁ ଆଳୁକୁ ତରକାରୀ।
ହୁଁ ହୁଁ।
ଆମର ରାତିରେବି ଭାତ ହୁଏ।
ଆମରବି ହୁଏ।
ଓହୋ ଭାତଟା ଭଲ ଲାଗେ ବୋ
ନାଇଁ ବାପା ଆଉ ଇଏ ଯାଆନ୍ତିତ ଦିନରେ ଖାଆନ୍ତିନି ଆସିଲେ ସେମାନେ ଭାତ ଖାଆନ୍ତି ସେଥିଲାଗି ଆମର ରାତିରେ ସମସ୍ତେ ଭାତ ଖାଉ ଆଉ।
ଓହୋ।
ଆଉ ଘରେ ସବୁ ଭଲ?
ହଁ ଆଉ କୋଉ ଜା ଜାଗା ବୁଲିବାକୁ ଯାଇଚ ତା ବିଷୟରେ କୁଅ ବୁଲିବା ଜାଗାଟା?
ହଁ ଏବେତ ଉ ରଜଗଲା ଆମେ ଯାଇଥିଲୁ ଉଁ ଗୋଟେ ରଜ ମହୋତ୍ସବକୁ।
ହଁ।
ସେଠି ମୋର ଛୁଆ ମାନେ ଭଲ ଖେଳିଲେ ବୁଲିଲେ। ସେଠି ଭୋଜି ଭାତ ହଉଥିଲା ଖାଇଲେ
ହଁ।
ରଜର କେତେ ପ୍ରଶ୍ନ ପଚରା ହଉଥିଲା
ହଁ ଗୋଟେ ପ୍ରଶ୍ନ କୁହ ଗୋଟେ ପ୍ରଶ୍ନ କୁହ କଁ ପଚାରିଲେ?
ଆ ପଚାରିଲେ କୋଉପତିର କ କାହା କଣ ଗୋଟେ କୋ ଚିନ୍ତ ରହିଥ ହଁ କାହାର ପତି ନାହିଁ? ହଁ ତାର ଉତ୍ତର ହଉଚି ଚାହାପତୀ।
ଓହୋ ଏମିତି କିଛି କୋଶ୍ଚିନ୍ ଥିଲା।
ହୁଁ। ଆପଣ କୁଆଡ଼େ ବୁଲାବୁଲି କଲେ? ତମେତ ଭଲ ରଜରେ ବୁଲାବୁଲିବି କରିଥିବ କୋଉ ଜାଗା ଜା ଯାଇଥିଲ?
ହଁ ହଁ।
କିଏ କିଏ ଯାଇଥିଲ?
ମାମା ମୁଁ ଝିଅ
ଓହୋ। ତମ ଝିଅ କେଡ଼େ ବଡ଼?
ବଡ଼ ହେଲାଣି।
କୋଉତିରେ ପଡ଼ୁଚି?
ଆଁ ସେ ଷଷ୍ଠରେ ପଢ଼ୁଚି।
ପାଠ ପଢୁଥିବ ଆଉ କଣ ଶିଖୁଛି ଏସଟ୍ରା କିଛି ଜ୍ଞାନ ଅଛି?
ହଁ ହଁ।
କଣ କରୁଚି? ଯେମିତି ନାଚ ଗୀତ
ହଁ ସେ ଶିଖୁଚି।
ମଣିଷ ତଛି
ସେ ଡ୍ୟାନ୍ସ ଶିଖୁଚି।
ବା ଦେଖ ଆଉ ଝିଅ କଣ ଖାଇଚ?
ଅଁ ହଁ ହଁ।
କଣ ଖାଇଚ? ମୁଁ ଖାଇଚି କୁହ ଜଲ୍ଦି।
ଚାହା ଆମେ ପିଇଚୁ ଆଉ ମାମା କରିଥିଲେ ଆଉ।
ହୁଁ। ଆହାର କିଛି ଖାଇନ ଖାଲି ଚାହା ପିଇଲ?
ହଁ ହଁ।
ହୁଁ ହୁଁ। ଆଉ କୁଆଡେ ବୁଲିବାକୁ ଯାଇଚନ୍ତି ନା ନାଇଁ ଯାଇ ନାହାନ୍ତି ମାମା ସାଙ୍ଗରେ।
ହଁ ଆମେ ଯାଇଥିଲୁ।
କୁଆଡେ ବୁଲିବାକୁ ଯାଇଥିଲ?
ଆଉ କଣ କରୁଚ କଣ?
ଏଇ ରୋଷେଇ ସରିଗଲା ଆସିକି ବାହାରେ ବସିଚୁ ଆଉ।
ଓଉ ହୋ, ଆଉ ତମ ସାନ ଝିଅ ନାଚ ଶିଖିବାକୁ ଯାଉଚି?
ହଁ ଆଉ ଯାଉଚି। ନୂଆ ନୂଆ ଏବେ ଯାଉଚି ମ ନୂଆ ନୂଆ ଓଡିଶୀ ନାଚ ଶିଖୁ ହେ ଓଡିଶୀ।
ତାପରେ ର
ଆଉ ଅଲଗା ଅଲଗା କିଛି ହଁ ଏବେ ତ ନୂଆ ଶିଖୁଚି ତାପରେ ପୋଗ୍ରାମ ଯିବ ଆଉ।
ପ୍ରୋଗ୍ରାମ ଗର୍ ମଜା ଲାଗେ।
ହଁ ଝିଅର ବି ଇଚ୍ଛା ଥିବା ଦରକାର।
ହଁ।
ଆମେ ଖାଲି କହିବା ଆମେ ଶିଖେଇବା କଥା ଶିଖେଇବୁ ଝିଅର ବି ଇଚ୍ଛା ଥିବା ଦରକାର ତାର ଯଦି ଇଚ୍ଛା ହବ ତ ସେ ଆଗକୁୁ ଯିବ ନହେଲେ ନାହିଁ ସେମିତି ନର୍ମାଲି ସମସ୍ତେ ଶିଖିବାକୁ ଯାଉଚନ୍ତି।
ହଁ ସେଇଟା ଆଉ ସତ ତ।
ମୋ ଝିଅ ବି ସେଇ ଷଷ୍ଠରେ ପଢୁଚି।
ଓହୋ। ମୋ ଭଉଣୀ ଷଷ୍ଠରେ ପଡ଼ୁଚି।
ନାଚ ଶିଖୁଚି ଗୀତ ଶିଖୁଚି ଡ୍ରଇଂ କରିବା ଶିଖୁଚି।
ଓହୋ।
ହେରା ଅଲଗା ଦେଖି କି ଶିଖୁଚି ଆଉ।
ଆକ୍ଟିଭିଟି ଶିଖିବା କଥା।
ହୁଁ ନୂଆ ଜିନିଷ କିଛି ଶିଖିଲେ ହଁ।
ଦେହରୁ କେହି ଛଡେଇ ନେବେନି।
ଯାଉଚି ସବୁବେଳେ କବାଡି ଦେଖିକି ଯାଉଚି ତାର ଟିକେ ଇଚ୍ଛା ସେଇ ଦେଖି ଦେଖିକି ମୁଁ ବି ଶିଖିବି ମାମା ମୁଁ ବି ଶିଖିବି। ଆଗ ଏତିକି ଶିଖି ସାର ପଛରେ ଶିଖିବୁ ଆଉ।
ଆଉ ହଁ।
ଝିଅ ମାନେ କୋଉଠି ହେଲେଣି।
ହଁ।
ଯାହାର ଇଚ୍ଛା ଶକ୍ତି ଅଛି ସେ ବି ମାଡି ଯାଉଛି ଆଉ ଯାହାର ନାହିଁ ତ ସେ ଘରେ ପଡିକି ରହୁଛି ଆଉ।
ଆଉ ଆମର ଜାଣିଥିବ କ୍ରିକେଟର ବିରାଟ କୋଇଲି ଏଥରକ ପାଇଛନ୍ତି ପଦ୍ମଶ୍ରୀ।
ହଁ ମୁଁ ଶୁଣିଥିଲି।
ଆଉ ଏମ୍ ଏସ୍ ଧୋନି ବି ପାଇଛନ୍ତି।
ହ ହ ସେ ଉପରେ ଟିକେ ମୋର ଏତେ ଅଭିଜ୍ଞତା ନାହିଁ ମୁଁ ଏତେ ଦେଖା ଦେେଖି କରେନି। ମୁଁ ଏକରେ ଗୃହିଣୀ ଘର କାମ କରେ। ଛୁଆଙ୍କ କାମ ଘର କାମ ଭିତରେ ମୋର ବହୁତ ସମୟ ନଉ ପଳାଏ।
ଆମର ବିରାଟ କୋହଲି ପାଇଛି ଆଉ ଏ ଯୋଉଁ ଧୋନି ପାଇଛି। ଆଉ ଉ ହାର୍ଦ୍ଦିକ ପାଣ୍ଡିଆ ଏ ଯୋଉ। ହଁ ହଁ। ହଁ ହାର୍ଦ୍ଦିକ ପାଣ୍ଡିଆ ବି ପାଇଚି।
ମର ତ ବିରାଟ, ବିରାଟ କୋହଲି ତ ଆମର ଅ
ବିରାଟ କୋହଲି ଆଜି ସକ୍ସେସଫୁଲ ତା ସ୍ତ୍ରୀ ପାଇଁ କେବଳ।
ହଁ ଏ କଣତା
ଯେଉଠି ସ୍ତ୍ରୀ ର ହତଥାଏ,
ହଁ ସେଇଟା ସତ କଥା ଯାହା ସ୍ତ୍ରୀ ର ହାତ ଥାଏ। ସେ ପୁରୁଷ ନିହାତି ଆଗକୁ ବଢିବ।
ହଁଅ।
ସେଇଥିଲାଗି ତ ଆଜିକାଲି ଦୁନିଆରେ ଝିଅ ମାନଙ୍କୁ ଅତି କ ଅଧିକାରୁ ଅଧିକା ଶିଖେଇବାକୁ ପଡିବ। ଚେଷ୍ଟା କରୁଛନ୍ତି,
ହଁଅ
ଆପଣଙ୍କର କଣ ଭଲ ଅ ଲାଗେ ଆପଣଙ୍କୁ?
କଣ
ତମକୁ କଣ ଭଲ ଲାଗେ,
ହଁ ଭଲ ଲାଗେ ଏ- ଭଲ ଲାଗେ ଡ୍ରଇଂଏ କରିବା ପାଇଁ ଆଉ,
କଣ କରୁଛୁ,
ହଁ ଗ୍ରାଜୁଏସନ୍ ଚାଲିଛି ପ୍ଲସଥ୍ରୀ ଚାଲିଛି।
ତାପରେ କିଛି କରିବାକୁ ମନ ଅଛି।
ଏମିତି କିଛି ନାହିଁ।
ନାହିଁ ତ କିଛି ଅସୁବିଧା ନାଁ। ଆଉ ଘରେ ସବୁ ସପୋର୍ଟ କରନ୍ତି।
ଘରେ ତ ମୁଁ ଯାହାଟା ପଢିବାକୁ ଚାହୁଁଥିଲି ପଢେଇଲେନି?
ବି କୋଉ ଲାଇନ ରେ ଯିବ ତମର ଇଚ୍ଛା ଥିଲା।
ଡ୍ରଇଂ କରିବାର ଇଚ୍ଛା ଥିଲା।
ହେଲେ ବି ସେ ଘରେ ଡ୍ରଇଂ ଶିଖେଇ ପାରିବେ ନିଜେ କରିପାରିବେ।
ସେମିତି ଏ ସେମିତି ହବ ଯେ କିନ୍ତୁ ମୋର ଶିଖିବା କରିବାକୁ ଇଚ୍ଛା ଥିଲା ବାହାରେ।
ବନ ସବୁ କିଛି କ ଶିଖଉଛି।
ଆମର ବାହାରେ ଶିଖିବାକୁ ଇଚ୍ଛା ଥିଲା।
ଖାଲି ମା ବାହାରେ ଶିଖିଲେ ହବନି ନିଜ ଘରେ ବି ତମେ କିଛି କିଛି କରିବାକୁ ପଡିବ।
ନିଜେ ଶିଖିବାକୁ ଇଚ୍ଛା ଥିଲା ମୋର କିଚିଟା।
ଆଗ ବାପ ମା ଦେଖିଥାନ୍ତେ କିଛି ନୂଆ ଶିଖିବାକୁ ମୋ ଛୁଆ ଚାହୁଁଛି ଏଠି ସେଠି। ଛୁଆ ପା ଏଠି ସେଠି ଗରେଇ ଗାରେଇକିରି ଶିଖି ଯାଆନ୍ତି। ତାପରେ କୋଉ କ ସ୍କୁଲରେ କି କଲେଜ ରେ ଭର୍ତ୍ତି କରନ୍ତି। ସେମିତି ନେଇକି ତ ସେମିତି ବହୁତ ପିଲା ପାଠ ପଢୁଛନ୍ତି ସମସ୍ତେ କଣ ସକ୍ସ ସକ୍ସେସ ହଉଛନ୍ତି କି?
ସମସ୍ତେ ସକ୍ସେସଫୁଲ ହେବେ ବୋଲି କଣ ମାନେ ଅଛି।
ବାପ ମା ଦେଇପାରିବା ବି ଦରକାରେ।
ପଇସା ହେଲାନି ସେଥିପାଇଁ ପଢେଇଲେନି ଆଉ।
ମନ ଦୁଃଖ କରନ୍ତୁନି।
ମନ ଦୁଃଖ କଣ କରିବି ମୋ ମାମା ତ ପଢେଇଲାନି ଆଉ।
ବାବା କଣ କରନ୍ତି?
ମୋ ବାବା ପାତ୍ର ଇଲୋକ୍ଟ୍ରୋନିକ୍ସ ଅଛନ୍ତି।
ହ ମାନେ ସରକାରୀ ନା ବେସରକାରୀ?
ହା
ସରକାରୀ ନା ବେସରକାରୀ?
ପାତ୍ରଇଲୋକ୍ଟ୍ରୋନିକ୍ସଟା ହିଁ ବେସରକାରୀ।
ବାପା ତ ପାତ୍ର ଇଲୋକ୍ଟ୍ରୋନିକ୍ସ ରେ ଅଛନ୍ତି ଆଉ କଣ ଇଏ କରିବେ। ହେଲେ ବି ବାପାଙ୍କର ପରିସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ।
ହଁ ଆପଣଙ୍କ ବାପା?
ମୋ ବାପା ତ ମାଲ ମାଲଗୋଦାମ ରେ ଧାନ, ଚାଉଳ, ଚିନି ଏଇଗୁରାକୁ ବୁହା ବୁହି କରନ୍ତି।
ଆମ ପରିସ୍ଥିତି ବହୁତ ଅସୁବିଧା। ତଳୁ ଉପୁରୁକୁ ଉଠିଚୁ। ବହୁତ ତଳୁ ଉପରକୁ ଉଠିଚୁ।
ଅ
ମା କଣ ଚାକିରୀ କରୁଚନ୍ତି?
ନା ନା ଆଉ ସେ
ଓହୋ ଗୃହିଣୀ।
ନାଇଁ ଗୃହିଣୀ ହଁ।
ପୁଅ ଝିଅ କେତେ ଜଣ ମାଙ୍କର?
ହା
ପୁଅ ଝିଅ କେତେ ଜଣ ଆପଣଙ୍କ ମାଆଙ୍କର ଆପଣ କେଇ ଭାଇ ଭଉଣୀ?
ଦି ଝିଅ।
ହଁ ମ ଆଜିକାଲି ପୁଅ କଣ ଝିଅ କଣ ସବୁ ତ ସମାନ।
ଆଉ ଆଉ କଣ? ରୋଷେଇ ବାସ ସବୁ ସରିଗଲାଣି ତ ହଁ ହଁ ହଁ। ହୁଁ ଆଜି ଯାଇନଥିଲି କାଲି ଯାଇଥିଲି।
ପଢାପୁଢି ଚାଲିଚି?
ହଁ ହଁ ଚାଲଚି।
ହୁଁ ହୁଁ ହୁଁ ହୁଁ ଯୋଉ ଯାଉଚ କେତେଟାରେ ଆସୁଚ?
ଉଁ ସେଇ ତିନିଟା ହେଇଯାଉଚି ଦିଟା ତିନଟା ହେଇଯାଉଚି ଆଇଲା ବେଳୁକୁ।
ଯାଉଚ କେତବେଳେ?
ହେଇ ହାଡ ନଅଟା।
ଉଁ ହୁଁ ନଅଟାରୁ ତିନିଟା ନାଇଁ କଁ ଖାଇକି ଯାଉଛ?
କିଛି ଖାଇକି ଯାଉନି।
ଖାଇକି ଯିବ ନା ଦେହ ଖରାପ ହବ ଆଉ।
ହଉ ହଉ ହଉ ମୋର କାମ ଅଛି ମୁଁ ରଖୁଚି ଆଉ।
ହଉ ହଉ।